ହ୍ୟାଲୋ।
ଆଉ କଣ କରୁଛ ଭଣ୍ଡା ଆଉ।
ହଉ ଭଲ ସବୁ
ହଁ ସେମିତି ଆଜ୍ଞା ଚାଲିଛି ଆଉ
ଆଉ କଣ ହଁ ଆମର ବି ସେମିତି ଚାଲିଛି ସୁଖେ ଦୁଃଖେ ଜୀବନ
ଖବର
ଖବର ଆଉ କଣ ଏଇତ ପଢାପଢି ଟିକେ ଟିକେ ଯାଇକି ପଢା ହଉଚି ଟିକେ ନିଜେ ପଢୁଛି ଟିକେ ଯାଇକି ପଢେଇ ଦଉଛି
ହୁଁ ଆଉ ଆଜିର ପାଣିପାଗ
ପାଣିପାଗ ଆଜି ମେଘ ଆସ ଆସିଲା କିନ୍ତୁ ବର୍ଷା ନ ଦେଇେକି ପଳେଇଲା, ହୁଁ ଗରଜିଲା ମେଘ ଭଳିଆ ହେଇଗଲା ଆସିକି ଗରଜି ଗରଜି ପଳେଇଲା,
ତାହେଲେ କିଛି ହେଇନି ଆଜି ବର୍ଷା ତାହେଲେ,
ନା ହେଇନି
ଆମ ପଟେ ଟିକେ ହେଇଛି ବର୍ଷା
ଆଚ୍ଛା ଆଚ୍ଛା, ନା ଆମ ପାଟେ ବର୍ଷା ନାହିଁ ଆଉ ଆସିକି ଶୁଖିଲା ପାଗ ଖାଲି ପଳେଇଲା ଗୁଳ ଗୁଳି ହଉଛି ଏବେ ଟିକେ ଟିକେ,
ହୁଁ ଆଉ ସନ୍ଧ୍ୟା ବେଳେ କଣ? ଖାନା ପିନା ହେଇଛି,
ଆଜି ସନ୍ଧ୍ୟା ବେଳକୁ ଯାଇଥିଲି ଗୋଟେ ପିଲାକୁ ପଢେଇବାକୁ ଯାଇଥିଲି ତାଙ୍କ ଘରେ ଗଲା ବେଳକୁ ଫାଷ୍ଟ ଗୋଟେ ଦଲେ ଫଳ ରସ ଟିକେ ଦେଲେ ପିଇ ଦେଇଥିଲି, ତାପରେ କିଛି ସମୟ ଯାଇ କି ଅ କିଛି ଜଳଖିଆ ଦେଲେ ଖାଇଦେଲି, ତାପରେ ଆସିଲା ବେଳୁ ପାନଟେ ଦେଲେ ଖାଇକି ଆସିଲି ଆଉ,
ଆଜି ତାହେଲେ ଛାତ୍ର ଘର ରେ ଏ
ହେଇଛି ଭୋଜନ ଟା ହେଇଛି ଅତିଥି ସତ୍କାର ଅତିଥି ସତ୍କାର ଟା ପୁରା ଭଲ ଭାବରେ ହେଇଛି, ରଜ ଉପଲକ୍ଷେ ଗୋଟେ ହେଇଛି ଚି ଆଉ, ସନ୍ଧ୍ୟା ଭୋଜନ ଆଉ ରଜପାନଟେ ବି ଖିଆ ହେଇଛି ଆଉ, ହଉ ପିଲାଟା କହୁଥିଲା ସାର୍ ମୁଁ ନିଜ ହାତରେ ବନେଇଛି ଖାଇକି ଯ। ଗୋଟେ।
ଆମର ଆଉ କାହିଁ ସେ ଭାଗ୍ୟ। ଏମିତି କଥା ତାହଲା ଆଉ ରାତ୍ରକୁ କଣ।
ରାତ୍ର କୁ ଆଜି ଭାବିଛି। ଆଉ କିଛି ବେଶୀ କିଛି କରିହବନି ହାଲକା ଟିକେ ଭୋଜନ କରିଦେଲେ ଠିକ ରହିବ ଏମିତିରେ ବି ପେଟ ଫୁଲ ଅଛି। ତ ଭାତ ସହିତ ଡାଲମାଟି। େ ହେଇଗଲେ। ଆ ଯଥେଷ୍ଟ ହେଇଯିବ ଲେମ୍ବୁ ଟିକେ କଞ୍ଚା ଲଙ୍କା ଟିକେ ଦଳ କିି। ହଁ ହେଇଗଲା ଆଉ।
ଉ ଶାନ୍ତି ଜୀବନ ଆଉ।
ହଁ।
ପାଗଟାକୁ ଟିକେ ଦେଶୀ କୁକୁଡା ଝୋଳଟେ ହେଲେ।
ହଁ ସିଏ ବି ହେଲେ ହୁଅନ୍ତା ଯେ ପାଗ ଟା ଏମତି ହେଇ। ମେଘୁଆ ମେଘୁଆ କରିକି ରଖିଛି ଦେଶୀ କୁକୁଡା ଟା ଯଦି ଝୋଳ ଟିକେ ହୁଅନ୍ତା ବଢିଆ ଲାଗନ୍ତା କିନ୍ତୁ କଣ ହବ।
ଦେଶୀ ତ ମିଳିବାକୁ ନାହିଁ ଆଉ ଦେଶୀ ଦେଶୀ। ମାର୍କେଟ ରେ ଚାହିଦା ଅଧିକ।
ହେଇ ହବ ଚାହିଦା ଅଧିକ କିନ୍ତୁ କଣ କରିବା ମିଳିବା କମ ସେଥିପାଇଁ।
ହୁଁ ଛେଳିଠୁ ବଢିଗଲାଣି ଦେଶୀର ଚାହିଦା।
ହୁଁ ଗୋଟେ ସମୟ ଥିଲା। ହଁ ଯେତେବେଳକୁ ଦେଶୀ କୁକୁଡ଼ା। କିଛି ନଥିଲା ସେ ତବେଳକୁ କଣ କୁକୁଡା ମାଂସ ମାନେ ସମସ୍ତେ ଦେଶୀ ହିଁ ଖାଉଥିଲେ ନା। ଗାଁ ଗହଳିରେ ସବୁ ଦେଶୀ। ବୁଢା ହିଁ ଖାଉଥିଲେ। ସେତେଳ ହଁ ସେ ଟାଇମ ରେ ଯେହେତୁ ଦେଶୀ।
ଆଜି ଦେଶୀ ଖୋଜଛୁ କିନ୍ତୁ ମିଳୁନି।
ତ ଏଇଠରୁ ଜଣା ପଡୁ ଯେ ଗୋଟେ ଲୋକର ଭଲ ଯାହା ବି ମହତଵ ରହିଛି ସେଇଟା ସେ। ଯେତେଳଳେ ଜଣାପଡିବ ଯେତବେଳେ ସେ ପା। ପାଖରେ ନଥିବ କିମ୍ବା କମ ମିଳୁଥିବ।
ହୁଁ ଯେତେବେଳେ ଅଧିକ ପରିମାଣରେଥିବ ସେତେବେଳେ କିଛି ଜଣା।
ସେ ସେତେବେଳକୁ। ଆ ମିଳୁଥିବ ପାଖେ ମିଳିଲେ ତାର କିଛି ମହତଵ ରହିବନି। ଯେତେ ଦୂରେଇ ଦୂରେଇ ଯାଉଥିବ ସେ। ଟିକେ ସମ୍ପର୍କଟା ଗଭୀର ହେଇଯାଇଛି।
ଗଭୀର ହେଇଯିବ ଯେତିକି ତମେ ଗୋଟେ ମାନେ ଗୋଟେ ଜାଗାକୁ। ସବୁଦିନ ଯିବ। ସବୁ କରିବ ଅତି ଆମର ନାହିଁ କି ରଢିରେ ଅତି ପରିଚୟ ଗୌରବ ନଷ୍ଟ।
ବାସ୍ ବାସ୍ ବାସ୍ ସେଇ ଆଣି।
ସେଇା ହିଁ ଆଉ।
ହଁ ଯାହା ଘର ଯାହା ଘର ପୁରୀ। ପୁରୀ ପଛପଟେ ଥିବ ପୁରୀ ମନ୍ଦିର ପଛପଟେ ଥିବ ଜଗନ୍ନାଥ ମନ୍ଦିର ପଛପଟେ। ତାକୁ କଣ ଜଗନ୍ନାଥ ମନ୍ଦିର ନିତି ଦିନ ଗଲେ ସେମିତି ଲାଗୁଥିବ ଯେମିତି ଆମ ଗଲେ।
ହୁଁ ନାଇଁ ତାକୁ ସେତିକି ଲାଗିବ ନାହିଁ ସିଏ ତ ହ ମାନେ ତା ସିଏ ତ। ଜଗା ମନ୍ଦିର ସଦାବେଳେ ଦେଖୁଛି।
ବାସ୍ ବାସ୍ ବାସ୍ ଯାଉଛୁ ବାସ୍ ତ ତାର ଗୋଟେ ମହତ୍ତ୍ଵ ରହିଛି ସେଥିପାଇଁ ଯୋଉ କୁହାଯାଏ ଯେ ମହତ୍ଵ ରହିଛି। ରହିବା ପାଇଁ ଅ ଦୂରତା ଟା ନିହାତି ଆବଶ୍ୟକ। ମହତ୍ଵ ଟା ରହିବା ପାଇଁ ଅ ଦୂରତା ବାସ ଦୂରତା କହିପାରିବା କିମ୍ବା କିଛି ଦିନ ବ୍ୟବଧାନ ବ୍ୟବଧାନ ଟା ନିହାତି ଆବଶ୍ୟକ ବାସ୍ ବାସସ୍ ଯଦି ଏମିତି ହୁଅନ୍ତା ଯେ ନୂଆବର୍ଷ ପ୍ରତିଦିନ ଆସନ୍ତା। ତାହଲେ ନୂଆବର୍ଷର କଣ ସେଇ ମହତ୍ତ୍ଵ ରହିଥାନ୍ତା କି ନା ବିଲକୁଲ ବିଲ୍କୁଲ ନାହିଁ ତ ସବୁ ଜିନିଷ ଯାହାବି ଆମେ ଦେଖୁଛେ ସେଇ ତାକୁ ଯଦି ଆମେ କିଛି ସ୍ଵତନ୍ତ୍ର କରିବା ପାଇଁ ଚାହୁଁଛେ ତାହେଲେ ଆମକୁ ତାକୁ ସେତିକି ଦୂରେଇବାକୁ ପଡିବ। ଭାଇଲେ ମୋ ହିସାବରେ ସେ ସେ ଦିସ
ସେଥିପାଇଁ କିଛି ଦିନ ମାନେ କିଛି ଦିନ ଛାଡି କିଛି ମାସ ଛାଡି। ଗଲେ ଗୋଟେ ତମେ ଗୋଟେ ଦିନ ମାନେ ସକାଳୁ ଏବେ ଯାଉଛ। ସବୁଦିନ ଯାଉଛ ସେ ରାସ୍ତା ଟା ତମକୁ କିଛି ମାନେ ନୂଆ ଲାଗିବନି ତମେ ଗୋଟେ ସେ ରାସ୍ତା ଗୋଟେ ମାସେ ଦି ମାସ ପରେ ଗଲେ ବହୁତ ନୂଆ ନୂଆ ଲାଗିବ।
ବାସ୍
ସେମିତି ଜୀବନ ଟା ଆଉ ।
ହୁଁ ହୁଁ ଠିକ କଥା।
ମଣିଷକୁ ଭଲ ଖାଇବାଟା ବି ତମକୁ ସବୁଦିନ ମିଳିଯିବ ଯିବ ଯଦି ହେଲା ସେ ଖାଇବା କଣ ଆଉ ସେମିତି ଚାଲିଛି ଆମର ବି ଦୁଃଖ ଜୀବନ।
ହୁଁ ହୁଁ।
ସବୁ ସେମ ଲାଗୁଛି ଯଦି ହାତରେ ଫୋନ କି ଘଣ୍ଟା ନଥିଲେ ନା ନା ମାନେ ସମୟ ଜଣା ପଡନ୍ତା ମାନେ ଗୋଟେ ଦିନ ଗୋଟେ ଦିନ ବାରମ୍ବାର ପୁନ ପୁନ ଆସ
ସେଇ ଏମିତି ଲାଗୁଛି ଯେମିତି ସମୟର ଗୋଟେ ଚକ୍ରରେ ଫଶି ଗଲା ଭଳିଆ ପ୍ରତିଦିନ ସେଇ ପୁଣି ସେଇ ସମୟ ଆରମ୍ଭ ହଉଛି ପୁଣି ସେଇ ସେଇ ସେଇ ଯାଇକି ସେଇଠି ସରୁଛି ପୁଣି ପୁଣି ଥରେ ସେଇ ଜାଗାକୁ ପହଞ୍ଚି ଯାଉଛ ତ ଆମେ ସେଇ ସେଇଠି ହିଁ ରହିଛେ। ଗୋଟେ ଜାଗାରେ ଚକ୍ରରେ ବୁଲୁଚେ
ଚକ୍ରରେ ବୁଲୁଛୁ ବାସ୍ ଖାଲି ଦିନ ବଦଳି ଚାଲିଛି ସବୁ ବଦଳି ଯାଉଛି।
ହବ ମତେ ତ ଲାଗୁନି ଦିନ ବଦଳିଲା ଭଳିଆ ବି ଲାଗୁନି ।ପ୍ରତିଦିନ ତୁ ସେଇ ପାଖାପାଖି ସେଇ ହିଁ ପାଗ ଭଳିଆ ଲାଗୁଛି ।ସକାଳୁ ଉଠିଲା ବେଳକୁ ସେଇ ଖରା ଥାଉଛି ଆଉ ଟିକେ ଯାଇକି ସେଇ ବର୍ଷା ପଳେଇ ଆସୁ
ହଁ ଆମକୁ ମାନେ ଦିନ ବଦଳେଇବାର ସବୁ କାହିଁକି ଲାଗୁ ଲାଗୁନି କହିବି କାରଣ ଆମର ପରିସ୍ଥିତି ଟା ବଦଳିନି।
ହୁଁ ଠିକ କଥା।
ଏଥର ରଜ ଗଲା ଯଦି ରଜରେ ଆମର ଗୋଟେ ମାନେ ଭଲ ସରକାରୀ ଚାକିରି ଟା ହେଇଥାନ୍ତା ବୋଇଲେ ଆମକୁ ରଜ ଟା ରଜ ଭଳିଆ ଲାଗେ।
ହଁ ସେଇ ରଜ ଭଳିଆ ହୁଅନ୍ତା ସେଇ ରଜର ମାହୋଲ ଥାଆନ୍ତା ଆମେ କିଛି ସ୍ଵତନ୍ତ୍ର କରିବାକୁ ଚେଷ୍ଟା କରିଥାନ୍ତେ।ହଁ
ଏ ଆମେ ଖାଲି ଜନଗଣନା ପାଇଁ ଅଛୁ ସେଥିପାଇଁ ଆମକୁ ଆଉ କିଛି ମାନେ ଜଣା ପଡୁନି ସେ ଜନଗଣନା ଅନୁସାରେ ହିଁ ଯାଉଛୁ।
ହୁଁ ହୁଁ ତ ଖୁସି ଜୀବନ ର ଖୁସି ସେତେବେଳକୁ ହିଁ ଆସିବ ଯେତେବେଳକୁ ସଫଳତା ମିଳିବ ସେ ଯେ ଯେ ପର୍ଯ୍ୟନ୍ତ ସଫଳତା ମିଳିନି ଯେ ପର୍ଯ୍ୟନ୍ତ ଆମେ
ଯ ଯୋଉ ଯୋଉ ଦିନ ଯୋଉ ଦିନ ସଫଳତା ମିଳିବ ସେଦିନ କେତେ ରଜ କେତେ ଦୀପାବଳି କେ କେତେ ଦଶହରା କେତେ କଣ ସେଦିନ ଗୋଟେ ଦିନରେ ସବୁ କିଛି ମିଳିଯିବ ହେଲା। ଏକା ମାନେ ହୁଁ ଗୋଟେ ଦିନରେ ସବୁ ସବୁ ମାନେ ହେଇଯିବ। ସେ ଖୁସି ଟା କୋଉ ମାନେ ପର୍ବପର୍ବାଣୀ ଠୁ ବି ସେତିକି ଖୁସି ଦେଇ ପାରିବନି। ମାନେ ଗୋଟେ ପିଲାବେଳେ ମାନେ ସେ ଖୁସି ଟା କେମିତି ଇଏ କରିଚି ପିଲାବେଳେ ଗୋଟେ ଗଣେଶ ପୂଜା ହଉଥିବ ଘରେ ଗୋଟେ ନୂଆ ଡ୍ରେସ ଟା କରା ହେଇଥିବ ପିଲାବେଳେ ଯେତେବେଳେ ମାନେ ଏ ମାନେ ଆଗକୁ କିଛି ସେଇ ଭବା ହେଇନଥିବ ଟାଇମରୁ ଖୁସିଟା କେମତି
ବାସ୍ ବାସ୍ ବାସ୍ ସେ ସମୟ ବହୁତ ବଢିଆ ଥିଲା ନା କିଛି ଆମର ଚିନ୍ତା ଥିଲା ନା କିଛି ଆଶା ଆକାଂକ୍ଷା ଥିଲା କିଛି ନଥିଲା। ସେତେବେଳକୁ ଯାହା ମିଳିଲେ ବି ଆମେ ଖୁସି ହେଇ ଯାଉଥିଲେ ।ଯେତେ ବଡ ହେଇ ହେଇ ଯାଉଛେ ଆମେ ଏ ଆମର ହ ଦରକାର ଯାହା ବି ରହିଲା ସେଇଆ ବଢି ବଢି ଯାଇଛି। ସେ ଏତେ ଆମକୁ କଣ କରିବାକୁ ପଡୁଛି ନା ସମାଜରେ ଗୋଟେ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ଠିଆ ହେବାକୁ ପଡୁଛି କିଛି ତ ଗୋଟେ କରିବାକୁ ପଡୁ
କିଛି କିଛି ନ କରିଲେ ତ ସମାଜରେ ଇଜ୍ଜତ ବୋଇଲେ ଜିନିଷ ନାହିଁ।
ବାସ୍ ତ କରିବାକୁ ହିଁ ହବ।
ତାକୁ ରାଆକାଂକ୍ଷାାରେ ଚାଲିଛି।
ସେଇଆ ବା କେବେ ସେ ଆକାଂକ୍ଷା ମିଳିବ ଆକାଂକ୍ଷା ପ୍ରାପ୍ତ ହବ।
କ କେବେ ସେଇ ପୂରଣ ହବ ଗୁଟେ
ଇଚ୍ଛା, ଅଭିଳାଷା, ଆକାଂକ୍ଷା ଯାହା ରହିଛି ସବୁ କେବେ ପୂରଣ ହବ? ସେଇ ଦିନ ଏ
ସେଇଦିନ୍ ସେଇଦିନ ଟା ଆସିବ ବୋଲି ଭାବିକି ରହିବା କଥା ଆଉ।
ହଁ
ସେଇ ଦିନଟା ଆଜି ନହେଲେ ତ
ହଉ ଚାଲୁ ଚାଲୁ ଏମିତି ବି ଗୋଟେ ରଜ ଆସିବ ଯୋଉ ରଜରେ ପୁରା ଏମିତି ହବ ଯେ ଏ ଫାଷ୍ଟ ସମୟ କୁ ପୁରା ପଛକୁ ନେଇଗଲା ଭଳିଆ କରା ହବ ଗୋ ଟେ ପୁରା ଯେମିତି ଆମର କହିପାରିବ ପୁରୁଣା ସମୟରେ ଯେମ୍ ରଜଦୋଳି ବନ୍ଧା ହଉଥିଲା ଗୀ ତ ଗାଉଥିଲେ ସବୁ ଯେମ୍ ମ କୁ ଚାଲୁଥିଲା ସେଇବି କରି ହବ କିନ୍ତୁ ବାସ୍ ସେ ତିକ୍ ପାଇଁ ଯୋଉ ଜିନିଷଟା ଦରକାର ସେ ଜିନି ଜଉଟା ବର୍ତ୍ତମାନ ଆମ ପାଖରେ ନିହିଁ। ନା ସଫଳତା ଅ ଛିନା ଅର୍ଥ ଅଛି ଦିଟା ଯାକ ନାଇ।
ଅର୍ଥ ହିଁ ସବୁ ସବୁଥିର ସମସ୍ୟା ଯଦି ହାତରେ ଅର୍ଥ ଅଛି ତାହେଲେ ତମେ ସବୁ୍ ପ୍ର ପ୍ର-ପ୍ରତ୍ୟେକ ଦିନ ତମେ ରଜ କରିବ। ପ୍ରତ୍ୟେକ ଦିନ ଦୀପାବଳି କରିବ ପ୍ରତ୍ୟେକ ଦିନ ଦଶହରା ଦେଖିବ ହାତ ରେ ଖାଲି ତମର ଅର୍ଥ ଥିବାର ଅଛି ତ ମାନେ ଯେ ଏତିକି ସବୁ ତମର ମାନେ ଯାହା ବିି ହଉ ସବୁ କିଛି ହେଇଯିବ ହାତରେ ଅର୍ଥ ଥିଲେ। ଦେଖାଯାଉ କଣ କେବେ ମିଳୁଚି? ସେ କାହିଁ ତାର ଆଉ ଅଲଗା ରାସ୍ତା ତ ନାହିଁ ଆମର ସେଇ ଗୋଟେ ରାସ୍ତାକୁ ଆକାଂକ୍ଷା୍ ଶିକ୍ଷା କରିକି ରହିବାକୁ ପଡିବ।
ତୁ ତା ମଧ୍ୟରେ ବି ଆମକୁ କିଛି କି୍ କିଛି ମାତ୍ରରେ ଖୁସି ତ ହେବାକୁ ପଡିବ କାଇକି
ଜୀବନ ଜୀବନ ହଉଛି ଗୋଟେ କଣ ହଜାରେ ଦୁଃଖ ଥାଇକି ବି ହସିବା ହଉ।
ବାସ୍ କାହିଁକି ନା ଆଜି ଆମେ ଭାବୁଛେ ଯେ ଆମ ପାଖରେ ଚାକ୍ କ୍ରିଟା ନାହିଁ। ସେଥିପାଇଁ ଆମେ ତା ପଛରେ ଗୋଡେଇଛୁ ତା ସିଏ ମିଳିଲା ପରେ ଆମେ ଖୁସି ହେବା ବୋଲି ଭାବୁଛେ ହେଇପାରେ କାଲି ଚାକିରି ମିଳିଲା୍ ପରେ ଆମେ ଭ ଭାବିବା ଯେ ନା କେବେ ଆମକୁ ପଦୋନ୍ନତି ମିଳିବ ପଦୋନ୍ନ୍ ମିଳିଲା ପରେ ଯାଏ ଆମେ କିଛି କରିପାରିବା ତ ସେଥିପାଇଁ ବୋଧେ ଗୌତମ ବୁଦ୍ଧ ଥିଲେ ଯେ କାମ ନାହିଁ ଦୁଃଖର କାରଣ। ମନାର ବିନାଶ ଦୁଃଖର ବିନାଶ କିନ୍ତୁ ୟା ମଧ୍ୟରେ ଆହୁରି ଗୋଟେ କଥା ବୋଧେ ସେ ଭାବିିପାରୁନ ଥିଲେ କିମ୍ବା ତାଙ୍କ ସମୟରେ ସେଆ ରହୁନଥିଲା ଯେ କାମନା ବ୍ୟତୀତ ଆହୁରି ବି କିଛି ରହିଛି ଯାହାକୁ ଆମେ କଣ କହୁଛେ କାମନା କହିପାରିବନି ଯଉଟା ଆମର ଆବଶ୍ୟକ ତା ଆବଶ୍ୟକତା ରହିଛି। ଚାକିରୀ ଟା ଆମ ପାଇଁ ଗୋଟେ କାମନା ନାଇଁ ଅତ୍ୟାବଶ୍ୟକୀୟ ଜିନିଷ ବାସ୍ ଅତ୍ୟାବଶ୍ୟକ। ଜିନିଷ ଚାକିରି ଆମ ପାଇଁ ଗୋଟ କାମ ନା ନାହିଁ ଚାକିରି ହଉଛି ଗୋଟେ ଅ କେ ବସିକ ଜିନିଷ ଚାକିର ବିନା ଆମେ ବର୍ତ୍ତମାନ ଏମିତି ଗୋଟେ ପରିସ୍ଥିତି ସୃଷ୍ଟି ହେଇଛି ଯାହା ବିନା ଆମେ ବଞ୍ଚିହିଁ ପାରିବାନି।
ଯୋଉଟା କି ହୁଁ ଯୋଉଟା କି ଆଜିକା ଯୁଗରେ ହଁ ଯୋଉଟା କି ଆଜିକା ଯୁଗ ହୁଁ ପିଢିକୁ ମାନେ ଗୋଟେ ଯଦି ଜବ୍ ନାହିଁ କି ଚାକ କିରି ନହିଁ ତାହଲେ ମାନେ ମାନେ ତମର କିଛି ନାହିଁ। ସେମିତି ମାନେ
ଓ କହିପାରିବା ତ କାମନା ତ ନୁହଁ କିନ୍ତୁ ଏଇ ଆବଶ୍ୟକୀୟ ଜିନିଷ ଯାହା ରହିଲା ତାକୁ ପାଇବାକୁ ଚେଷ୍ଟା କରିବାରେ ତ ସେଇ ଦୁଃଖ ମିଳିବନି ତାକୁ ସୁଖ ହିଁ ମିଳିବ ଯେତେ ତାକୁ ଚେଷ୍ଟା କରିି କରି ଯାଉଥିବା ତ ଏଥିରେ ହିଁ ଆମକୁ ସୁଖୀ ହବାକୁ ପଡିବ ଯେ ଯାହା ଲାଗୁଛି
ଯଉ ଜୀବନ ମାନେ ଜୀବନ ଟା ଯାହା ହଉଛି ଯଦି କହିଲି ପରା ହୁଁ ଯଦି ମାନେ ଆପ ଲେମ୍ବୁ ଟା ଯଦି ଖଟା ଲାଗୁଛି ତାହେଲେ ବି ମଜା ନିଅ ଲେମ୍ବୁ ଟା ଯଦି ମିଠା ବି ଲାଗୁଛି ତାହେଲେ ବି ମଜା ନିଅ ଲେମ୍ବୁ ଟା ଯଦି ପିତା ବି ଲାଗୁଛି ତାହଲେ ବି ମଜା ନିଅ । ଜୀବନ ଯାହା ଦଉଛି ତାହା ନିଅ ଜୀବନ ଯେମିତି ଶିଖୁରି ସେମତି ଶିଖ ଏଇ ସବୁ ଆଉ। ହୁଁ
ଏଇ କଥା ସେଇୟା ହିଁ ଭାବିକି ଖୁସି ରହିବା କଥା ଯାହାବି ଏବେ ଆମେ କରୁଚେ ସେଇୟଆ ଭାବିବା ଯହା ଆମକୁ କଷ୍ଟ କଷ୍ଟ ଲାଗିଲେ ବି ଭାବିବ ଯେ ଏଇ କଷ୍ଟର ଦିନେ ଫଳ ମିଳିବ । ସେଇଆ ଭାବିକି କିଏ ଟିକେ ଖୁସି ହେଇଯିବା କଥା?
ସେଇଦିନଟି ସେଇଦିନ ଭାବିବା ଗୋଟେ ସମୟ ଥିଲା ଗୋଟେ ରାତି ଆମେ
ବାସ୍ ସେଆ ହଁ ଭାବିବା ଯେ ଗୋଟେ ସମୟ ଥିଲା ବାସ୍ ଗୋଟେ ସମୟ ଥିଲା ମୁଁ ରଜ ନ ପାଳିକି ରାତିରେ ବସିକି ପାଠ ପଢୁଥିଲି କିମ୍ବା ଏତେ ଅସୁବିଧାରେ ଥିଲି ବାସ୍ ବାସ୍ ବାସ୍
ବିତି ଯାଇଥିବା ଚବିଶ ପଚିଶ ବର୍ଷର କଥା ମାନେ ସେଇଦିନ ରାତିରେ ମନେ ପ ଡିବ ମାନେ ସେଦିନର ଗୋଟେ ଖୁସି କି ମାନେ ଗୋଟେ ଥିବ ଅଲଗା ପ୍ରକା
ବାସ୍ ବାସ୍ କୁହନ୍ତି ଅତିକ୍ତ ସୁ ସବୁବେଳେ ନିଆରା ଯଦି ଅତୀତ ଟା କଷ୍ଟ ଭରା ହେଇ ଥିବ ସିଏ ତମକୁ କିଛି ଶିକ୍ଷା ଦେଇକି ଯିବ। ଅତୀତ ଟା ଯଦି ବହୁତ ମାନେ ଖୁସିରେ ଭରା ହେଇଥିବ ତାହେଲେ ସିଏ ତମକୁ କଣ